ଭାଇ କୁହନ୍ତୁ ହୁଁ ନମସ୍କାର।
ଭାଇ କଣ କରୁଚ?
ମୁଁ ଏଇ ବସି ଅଛି ଏବେ ଆ ଟିକେ ଖାଇ ଏବେ ହୁଁ ଖାଇଲି ତ ଏଇ ଜଷ୍ଟ ଖାଇକି ଆସିକି ବସଚି ବାହାରେ ଛାତ ଉପରେ ଆଉ।
ହଁ। ମୁଁ ବି ଏଇଠି ଗୋଟେ ଗାଁ ରେ ଭୋଜି ଅଛି ଗୋଟେ ଭାଇଟାର ବାହାଘର ହେଇଥିଲା ଏବେ ତାର ଭୋଜି ଅଛି ତ ଲୋକମାନେ ଆସିଛନ୍ତି ଖାଇବାକୁ ମୁଁ ସେଇଠି ଅଛି ଆଉ।
ଆଜ୍ଞା ବାହାଘର ଥିଲା କିଛି ଦିନ ତଳେ ଆଜି ଆରେ ହାଲୋ ଭାଇ।
ହଁ ଭାଇ।
ଭାଇ ଆପଣ ଟିକେ ସାଉଣ୍ଡ ଟା ବ୍ୟାକଗ୍ରାଉଣ୍ଡ ଶୁଭା ହଉଛି ହେଲେ କଲ ଟି ରିଜେକ୍ଟ ହେଇଯିବ।
ଓ ହୋ। ଟିକେସ
ଆଜ୍ଞା ମୁଁ ଅପେକ୍ଷା କରିଚି।
ହାଲୋ। ହାଲୋ।
ହଁ ଭାଇ ଶୁବିଲା।
ହୁଁ ନାଇ ଏବେ ଆସିଲା ଠିକ କୁହନ୍ତୁ।
ହଁ କୁହନ୍ତୁ।
ମୁଁ କହିଲି ଏବେ କଣ କରୁଚନ୍ତି ପଢାପଢି ଏବେ ଆପଣ?
ଆଜ୍ଞା।
ହଁ ମୁଁ ଏବେ ଥିଲା ହଁ ମୁଁ ଏବେ ଖାଇକି ଆସିଲି ଯେହେତୁ ଏବେ ସନ୍ଧ୍ୟା ସମୟ ସେଥିପାଇଁ ଟିକେ ହାଲ୍କା ସ୍ନାକ୍ସ ଖାଇକି ଆସିଲି। ଆ ମ୍ୟାଗି ଖାଇଦେଲି ଆପଣ?
ମୁଁ ବି ସେଇ ଇପି ଖାଇଥିଲି ତ ଏବେ ଭୋଜି ଖାଇବାର ଅଛି ବି ଏବେ ମୁଁ ଟିକେ ଏଠିକ ବୁଲାବୁଲି କରୁଛି।
ଆଜ୍ଞା ଆଉ କହୁଥିଲି ଆପଣ ଯୋଉ ଏବେ କଣ ପଢାପଢି କରୁଛନ୍ତି ଆପଣ?
ମୋର ପଢ଼ାପଢ଼ି ସରିଲାାନି ତ ଏବେ ମୁଁ ଚାକିରି ପାଇଁ ଅପେକ୍ଷା କରୁଛି।
ଆଜ୍ଞା। ହଁ ତା ହେଲେ ଆପଣ ଏବେ ସରକାରୀ ବେସରକାରୀ ଚାକିରୀ ଖୋଜୁଛନ୍ତି।
ରୋଜଗାର କରିବା ଦରକାର।।
ଆଜ୍ଞା, ସେଇଟା ତ ନିଶ୍ଚିନ୍ତ ଏବେ -ଏବେ ଯେହେତୁ ପ୍ରତିଯୋଗିତା ବଢି ଯାଇଛି। ସେଥିପାଇଁ ଅ ସରକାର ଚାକିରି ତ ପାଇବା ଟିକେ କଷ୍ଟକର। ଆଉ ଯେହେତୁ ଏବେ ପରିସ୍ଥିତିକୁ ନେଇକି ଆପଣ ଯାହା ଚାହିଁବେ। କି ଗୋଟେ ଏବେ ଆପଣଙ୍କୁ ର ରଇମୁଡ଼ରେ କିଛି ଗୋଟେ ଜବ ଦରକାର ଦ କାହିଁକି ଦରକାର ଆପଣଙ୍କୁ।
ହଁ, ନିଜର ଆର୍ଥିକ ସ୍ଥିତି ବଦଳାଇବା ପାଇଁ ଦରକାର ଟିକେ ଚାକିରି।
ଆଜ୍ଞା- ଆଜ୍ଞା, ସମସ୍ତଙ୍କ ତ କିଛି ନା କିଛି ଆର୍ଥିକ ହଁଥିରୁ ଅସୁବିଧା ଥାଏ କାର କିଛି ଅନ୍ୟ ଅସୁବିଧା ଥାଏ।
ହୁଁ।
ହୁଁ, ସେଇ ଫଳରେ ଓଡିଶାରେ ତ ବହୁତ ଏବେ ସେଇ ଚାଲିଚି। ଯାହା ଫଳରେ କି ଭାରତ ସରକାର ଏପରି ଅ ପଦକ୍ଷେପ ନଉଚନ୍ତି ଯାହା ଫଳରେ କି ଆ ଗରିବ ମାନଙ୍କୁ କିଛି ସେଥିରେ ସହାୟତା ରାଶି ଏବଂ ଅ କିଛି ସହାୟତା ଖାଦ୍ୟ ବସ୍ତ୍ର ଯେପରି କିଛି ନିୟମ ଗୁଡ଼ିକୁ ତିଆରି କରିଛନ୍ତି। କୁହନ୍ତୁ ବନ୍ଧୁ?
ହଁ।
ଆଜ୍ଞା। ଆପଣ କିଛି କୁହନ୍ତୁ, କାରଣ ନହେଲେ ମୁଁ ଯଦି ସବୁ କଥା ଗୁଡେ କହିବି ତାହେଲେ କଲଟି
ହଁ, ପୂର୍ବ ସରକାର ଭଳି ଏବେ ବି ଏଇ ସରକାର ବହୁତ ଗୁଡ଼ିଏ ନିୟମ ଭଳି ଲାଗୁ କରିଛି।
ଆଜ୍ଞା, ଆଉ ଆପଣଙ୍କର ଗାଁ -ଗାଁ ବିଷୟରେ କିଛି କୁହନ୍ତୁ?
ଆମ ଗାଁ ତ ସବୁ ଆମ ପଞ୍ଚାୟତଠାରୁ ଆମ ଗାଁ ମୋତେ ବହୁତ ଭଲ ଲାଗେ।
ଆଜ୍ଞା।।
କାରଣ ଏଠି ଆମର ସବୁ ସୁବିଧା ଉପଲବ୍ଧ। ଯେମିତିକି ନଳକୂପ, ଲାଇନ, ବିଦ୍ୟୁତ ସଂଯୋଗ, ରାସ୍ତା
ଆଜ୍ଞା।
ଯଦି ସବୁ କିଛି ଅଛି ‌। ତ ପାଖରେ ମେଡିକା ପାଖରେ ପୋଲିସ ଷ୍ଟେସନ, ପାଖରେ କ୍ଲବ, ତହସିଲ ଇତ୍ୟାଦି
ଆଜ୍ଞା, ଆପଣ ଭାଗ୍ୟଶାଳୀ ଯେକି ଆପଣଙ୍କୁ
ହଁ ଅନ୍ୟ ଗାଁ ଲୋକ ଯେପରି ଆମ ଗାଁ ଭିନ୍ନ କାରଣ ଆମ ଗାଁ ରେ ସବୁ କିଛି ଅଛି।
ଆଜ୍ଞା। ଆଜ୍ଞା, ଆପଣଙ୍କ ଆପଣ ବହୁତ ଭାଗ୍ୟଶାଳୀ। ଯେହେତ କିି ଆପଣ ଗୋଟେ ଭଲ ଗାଁ ଏବଂ ଭଲ ପରିବେଶରେ ଜନ୍ମ ହେଇଛନ୍ତି ‌। ଯାହା ଫଳରେ ଆମର ପରିବେଶ ଆପଣ ଶୁଣିବେ ଆପଣ ବହୁତ ଆଶ୍ଚର୍ଯ୍ୟ ହେଇଯିବ କାରଣ। ଆମ ଗ୍ରାମରେ ବହୁତ ଧନୀ ଲୋକ ମଧ୍ୟ ଅଛନ୍ତି ଏବଂ ବହୁତ ଗରିବ ଲୋକ ମଧ୍ୟ ଅଛନ୍ତି ଆଉ ମଧ୍ୟବିତ୍ତ ମଧ୍ୟ ଅଛନ୍ତି କାରଣ। ସମସ୍ତ ଗାଁ ରେ ତ ଏପରି ଥାଆନ୍ତି କିନ୍ତୁ, ଆମ ଗ୍ରାମରେ କଣ ହେଇଛି କି ଆମ ଗ୍ରାମର ଲୋକମାନଙ୍କ ଚିନ୍ତାଧାରା ଏତେ ନିଚ ଯେ କିନ୍ତୁ ସେ ତାଙ୍କ ଗ୍ରାମ କଥା କେବେ ଚିନ୍ତା କରନ୍ତିନି। ସେ ନିଜ କେ କିପରି ନିଜେ କିପରି ବଞ୍ଚିବେ? ଆଜ୍ଞା, ନିଜେ କିପରି ଅ ଲାଭ ହବ ନିଜଙ୍କର ଲାଭ ହବ, ନିଜେ କିପରି ଆଉ ଦୁଇ ତାଲା ଘର କରିପାରିବି ଏବଂ ନିଜେ କିପରି ଆ ଆଗକୁ ବଢି ସେଇପରି ଚିନ୍ତା କରନ୍ତି କିନ୍ତୁ ଗ୍ରାମର କିଛି ଲାଭର ସିଏ କାମ କରନ୍ତି ନାହିଁ।
ଆପଣ ଯେମିତି କହିଲେ ଆପଣ ଗାଁ ରେ ଲୋକମାନେ ଅଛନ୍ତି। ଆମ ଗାଁରେ ବି ସେମ ତି ବହୁତ ନିଚ ସ୍ତରର ଲୋକ ଅଛନ୍ତି। ତ ସିଏ ଚାହାନ୍ତି ନିଜର କେମିତି ଫାଇଦା ହବ। ନିଜର କେମିତି ଆର୍ଥିକ ସ୍ଥିତି ବଢିବ ଆଉ ସମସ୍ତେ ଯେମତି ତଳେ ରୁହନ୍ତୁ ତ ଏଇ ସ୍ଵଭାଵର କିଛି ଲୋକ ଅଛନ୍ତି। ସେମାନେ ନିଜ ଗାଁ ପାଇଁ ନିଜ ସାହି ପଡିଶା ପାଇଁ କେବେ ଭଲ ଚିନ୍ତାଧାରା କରନ୍ତିନି।
ଆଜ୍ଞା।
ତ ସିଏ ଜାଣନ୍ତି କି ମୁଁ ଭଲ ରେ ମୁଁ ମୋ ବଂଶଧର ଭଲରେ ରହିବେ ତ ସେ
ହୁଁ ଆଜ୍ଞା। ମୁଁ କହିଲି ସେଇଆ ଆପଣ ଆମ ଗ୍ରାମରେ ଆପଣ ତ ଆପଣଙ୍କ ଗ୍ରାମରେ ରାସ୍ତା ଠିକ ସେ ଥିବ। କିନ୍ତୁ ଆମ ଗ୍ରାମରେ ସଠିକ ରାସ୍ତା ମଧ୍ୟ ନାହିଁ କାରଣ ସେଇ ଆମ ଗ୍ରାମର ଲୋକମାନେ ହିଁ ସେଇ ରାସ୍ତା ଗୁଡିକ କରୁଛନ୍ତି ନିଜ ଗ୍ରାମ ଲୋକ ରାସ୍ତା ଗୁଡିକ। ସେଥିରେ ପଡ଼ିଲା। ଆଜ୍ଞା ସେଥିରେ ଗୋଡି ଗୁଡିିକ ଉଠି ଯାଇକି ଅଧି ଅଧିକାଂଶ ଜେଗାରେ ଖାଲ ଗୁଡିକ ଅଛି ବଡ ବଡ ଏବଂ ଜାଣିଥିବେ ଆପଣ ଏତଟା ବର୍ଷା ଋତୁ ଚାଲିଛି। ଯାହା ଫଳରେ ପାଣି ଗୁରା ଜମି ରହିିଯିବ ରହିବ ସେଠି ଆଉ ଗାଡି ଯିବା ସମୟରେ ପାଣି ଗୁଡିକ ଛିିକ ପିବ ଏବଂ ବସ୍ତ୍ର ଗୁଡିକ ଅଧିକ କାଦୁଅ ହେଇଯିବ।
ହୁଁ ଆମ ଗାଁ ରେ ବି ଏମିତି ରାସ୍ତା ଅଛି ସବୁ ଗୁଡିଏ ରାସ୍ତା ଭଲ ନାହିଁ। ଏଇ ସ୍କୁଲ ବାଟରେ ଗଲା ବେଳକୁ ରାସ୍ତା ଗୁଡିକ ଏବେ ଖରାପ ହେଇଯାଇଛି ବହୁତ ଭାଙ୍ଗି ଯାଇଛି। କାରଣ ଆମରି ଗାଁରେ ବି ଆପଣ ଗାଁରେ ଭଳି ଲୋକ କଣ୍ଟ୍ରା ଟି କାମ ନେଇକି ରାସ୍ତା ତିଆରି କରିଛନ୍ତି। ଥିଲେ ତ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ପଇସାକୁ କେମିତି ନିଜ ଅକ୍ତିଆରରେ ଆଣିବା। ଆଉ ସି କମ୍ ବଜେଟରେ କାମ କରି କି ନିଜ ପକେଟ ରେ ସେ ପଇସା ରଖୁଥିଲେ।
ଆଜ୍ଞା।
ବଡ ଗାଡି ଯିବା ଆସିବା ଯେମିତି
ହୁଁ ସେଟା ତ ମୁଖ୍ୟ କାରଣ ଯାହାକି ଲ ଗାଡି ମାନେ ବଡ ଗାଡି ମାନେ କିଛି ଗେଟ ରେ ଆ ରାସ୍ତାର ଖର୍ଚ୍ଚ ନଦବା ପାଇଁ। ସେମାନେ ଅ ନିଜ ଗ୍ରାମ କିମ୍ବା କୌଣସି ଅଞ୍ଚଳ ଅନ୍ୟ ଅଞ୍ଚଳ ଦେଇ ଯାଆନ୍ତି। ଯାହା ଫଳରେ ସେ ଗ୍ରାମଟି ଗ୍ରାମର ରାସ୍ତା ଗୁଡିକ ହେଇନଥାଏ। ବଡ ଗାଡି ପାଇଁ ସେଥିପାଇଁ ସେ ରାସ୍ତାର ଅ ରା ମାନେ ହାଲତ ବହୁତ ଖରାପ ହେଇଯାଏ। ଆମ ଆମର ଯଦି ଆପଣ ସେ ରାସ୍ତାରେ କେବେ ଯଦି କୌଣସି ଗୋଟେ କାହାର ବହୁତ ଜରୁରୀ କାଳୀନ ଥିବ। ଯଦି କାହାର ସେଇଭଳି ଦୁର୍ଘଟଣା ହେଇଥିବ। ବହୁତ ହଁ ଜରୁରୀ ଦୁର୍ଘ ବହୁତ ଦୃଢ ଦୁର୍ଘଟଣା ହେଇଯାଇଥିବ ଗୋଟେ। ଏମର୍ଜେନ୍ସି ଥିବ କିମ୍ବା କୌଣସି ଗର୍ଭବତୀ ଥିବ ମହିଳା ଥିବେ ସେଇ ଯିବା ସମୟରେ ସେ ରାସ୍ତାରେ ତାଙ୍କର ଏପରି ରାସ୍ତା କି ସେ ଗୋଟେ ଜଲଦି ଦି ମଧ୍ୟ ଯାଇପାରିବେନି। ତାଙ୍କ ମୃତ୍ୟୁ ହବାର ମଧ୍ୟ ସମ୍ଭାବନା ଅଛି। ଏପଟେ ଆସିଥା ଆମ ଗାଁ ରେ ଆଉ ଆଉ ଗାଁର ଲୋ କ ବିକାଶ କରିଦେଇଚନ୍ତି କିନ୍ତୁ ଆମ ଗ୍ରାମ ଆଜି ଯାଇଁ ବିକାଶ କରିପାରିଲାନି। ଚିନ୍ତାଧାରା ଲୋକଙ୍କର ଯେ ପର୍ଯ୍ୟନ୍ତ ନ ବଦଳଚି ଆମ ଗାଁ ମଧ୍ୟ ସେଇଭଳି ରହିବ।
ଆମ ଗାଁ ରେ ବି ଆପଣଙ୍କ ଗାଁ ଭଳି ସେ ସମାନ ଅଛି ତ ଆମ ଗାଁରେ ବି ରା ରାସ୍ ତା ନିଜ ଜାଗା ଠାରୁ ଲୋକମାନେ ଅଧିକ ମାଡ଼ି ବସିଚନ୍ତି ସରକାର ଜାଗାକୁ ଘର କରି କରି ଲଗା ଲଗି ଘର କରିଦେଇଚନ୍ତି ତ ଗାଡି ବୁଲିବା ପାଇଁ ସା ଆ ମ ଗୋଟେ ଚାରଚକିଆ ଯାନ ବି ବୁଲିବା ପାଇଁ ବି ଛୋଟ ଟ ଅଟୋ ଟା ବି ବୁଲିବା ପାଇଁ ଜାଗା ନାହିଁ।
ଆଜ୍ଞା ଏପରି ପରିସ୍ଥିତି ସମସ୍ତ ଗାଁ ରେ।
ସମ ସଙ୍ଗରେ।
ଆଜ୍ଞା କୁହନ୍ତୁ।
କୁହନ୍ ହ
ମୁ କହିଲି ହଁ ଏଇପରି ପରିସ୍ଥିତି ସମସ୍ତଙ୍କ ଗାଁ ରେ। କାରଣ ସମସ୍ତେ ଚା ସରକାରଙ୍କ ଯିବା କିମ୍ବା ଅନ୍ୟ କାହାର ଜାଗା ଗୁଡିକ ମାଡି ବସିକି ରଖୁଚନ୍ତି। ଯାହା ଫଳରେ ସରକାର ତ ସେଗୁଡିକୁ ବାହାର କରିନି ଏବଂ ରାସ୍ତାରେ ମଧ୍ୟ ଲୋକମାନେ ଆମର ଆମର ଗୋଟେ ଲୋକ ଅଛନ୍ତି ଆପଣଙ୍କୁ କଥା କହୁଚି। ସେଇ ଗୋଟେ ରାସ୍ତାଟି ଆମର ଆସିଥିଲା ସେଇ ସା ସେଇ ଦିଗ ଦେଇ। ଆଉ ମୋ ଗାଁ ଲୋକମାନେ ସେ ରାସ୍ତା ଟି କରିବେ ବୋଲି ଭାବୁଥିଲେ। ଯେ ଫଳରେ ତାଙ୍କ ଘର ଆଟ ଦେଇ ଯାଉଥିଲା ସିଏ ମଧ୍ୟ କଣ୍ଟ୍ରାକ୍ଟଇ କାମ କରନ୍ତି। ସିଏ କହିଲେ ମୁଁ ଏଥର ମଧ୍ୟ ଭାଗ ନେବି। ଭାଗ ନେଲେ ଭାଗ ଏବଂ ମୁଁ ମଧ୍ୟ ଏଥିରେ ଭାଗ ନେବି କିନ୍ତୁ ଗ୍ରାମର କିଛି ଲୋକମାନେ ସେ ଗୁଡିକୁ ନେଇଯାଇଥିଲେ। ଏବଂ ତାଙ୍କୁ କହି ମନା କଲେ ମିଶିବା ପାଇଁ। ଯେହେତୁ ତାର ବଜେଟ ବହୁତ କମ୍ ଥିଲା। ସେଥିପାଇଁ ତାଙ୍କୁ ମୀନା ମନା କଲେ ବସ ମିଶିବାକୁ। ଅ ରୋଡି ଟି ହେଇଗଲା କିନ୍ତୁ ତାଙ୍କର ସେଇ ରାଗଟି ଏପର୍ଯ୍ୟନ୍ତ ଅଛି ବନ୍ଧୁ ପାଞ୍ଚ ବର୍ଷ ହେଇଯିବ ସେ ସେପରି ତାଙ୍କ ଅ ଦୁର୍ଭାଗ୍ୟବଶତଃ ସେ ଜେଘାଟିରେ ସମସ୍ତ ସମୟରେ ପାଣି ରହୁଚି। ଅ ଆଣ୍ଠେ ପର୍ଯ୍ୟନ୍ତ ଏବଂ ସେଠି ଅ କିଏ କଣ କରୁଚନ୍ତି କି ତାଙ୍କ ଘର ଆଗରେ ଯୋଉ ରାସ୍ତା ଟି ଯାଇଚି ସେ ପୁରା ରାସ୍ତାକୁ ପୁରା କଭର କରିକି ଗୋଟେ ତାଙ୍କ ଅ ୟେ ଟିକେ ପିଣ୍ଢା ଟିକେ ବଢେଇ ଦେଇଚନ୍ତି। ଯାହା ଫଳରେ ଦୁଇ ସା ଦିଗରେ ପାଣି ଗୁଡିକ ପୁରା ଫୁଲ ହେଇକି ରହୁଚି, ଯାହାଫଳରେ ଲୋକ ଯିବାଆସିବା କରିବାକୁ ମଧ୍ୟ ଅସୁବିଧା ଅସୁବିଧା ହଉଚି। ଏଭଳି ଚିନ୍ତାଧାରା ଲୋକ ଅଛନ୍ତି ବନ୍ଧୁ। ହ୍ୟାଲୋ। କୁହନ୍ତୁ। ହଲୋ। କୁହନ୍ତୁ ଭାଇ। ହ୍ୟାଲୋ ଭାଇ ହ୍ୟାଲୋ। ହଲୋ ସୁଶାନ୍ତ ଭାଇ ହଲୋ ଆଜ୍ଞା ବନ୍ଧୁ ଆପଣ ଯଉ ଅନୁଭବ କରୁଥିଲିଏଇଟା ବହୁତ ସମୟରେ ଆପଣଙ୍କ ଗ୍ରାମ ଏବଂ ସମସ୍ତ ଗ୍ରାମରେ ଏପରି ଲୋକ ଥାନ୍ତି କିଛି। କିନ୍ତୁ ଆମ ଗ୍ରାମରେ ଅଧିକାଂଶ ଅଛନ୍ତି କାରଣ ସେ କେବେବି ଚାଲ ତୁହେ।
ହ
ଆମେ ଗ୍ରାମର ବିକାଶ ହଉ ଯାହା ଫଳରେ କି ଗ୍ରାମର ବିକାଶ ହେଲେ ଗ୍ରାମର ଲୋକମାନେ ମଧ୍ୟ ବିକାଶ କରିବେ ଏବଂ ଇଏମଧ୍ୟ। ସୁଦୃଢ ହେଇଯିବେ ଯାହା ଫଳରେ ତାଙ୍କୁ ଠକେଇବା ପାଇଁ ଅସୁବିଧା ହବ। ସେଥିପାଇଁ ସେ କେବେ ଚାହାନ୍ତିନି ଗ୍ରାମର ଉନ୍ନତି ହେଉ। ଯାହା ଫଳରେ କି ଲୋକମାନଙ୍କର ମଧ୍ୟ ଉନ୍ନତି ହେଇପାରିବ।